ଆଜ୍ଞା ମ୍ୱିରେ।
ଆଜ୍ଞା ମ୍ୟାଡାମ ନମସ୍କାର କଁ କରଚନ୍ତି?
ଏଇଠି ବସଥିଲି ଆଉ।
ଖିଆ ପିଆ କଁ ହେଇଚି?
ଆଜ୍ଞା
ମୁ କହିଲି ଖାଇଆ ପିଇଆ କଁ ହେଇଚି?
ହଁ ଏଇଠି ରୁଟି ଭଜା ଆଣିଚି ଖାଇବି ଆଉ।
ଆଛା ଆଉ ଆଜି କଣ କୋଉଠି ଏବେ?
ଏବେ ଏଇ ଟିକେ କଲେଜ ଆସିଥିଲି ଆଉ।
କଲେଜରେ ମୁଁ ଏଇଠି ବସଥିଲି ଘରେ ଆଉ।
ଆପଣଙ୍କ ଦେହ ଠିକ ଅଛି?
ହଁ ହଁ ସେମତି ଆଉ ଆଉ ଆପଣ?
ହଁ ମ୍ୟାଡ଼ାମ ସେମିତି ଭଲ ଅଛି ଆଉ।
ହୋଉ ଖିଆ ପିଇଆ ଆଜି ଘରେ ସମସ୍ତେ କେମିତି ଅଛନ୍ତି?
ଆଜ୍ଞା
ହେ ଘରେ ସମସ୍ତେ କେମତି ଅଛନ୍ତି?
ଆଜ୍ଞା ସମସ୍ତେ ଭଲ ଅଛନ୍ତି ଆଉ।
ଆଉ କୋଉ ଖବର କୁହନ୍ତୁ ଆଉ କୁଆଡେ ବୁଲିବାକୁ ଯାଇଚନ୍ତି?
ନାଇଁ ମ୍ୟାଡାମ ମୁଁ କୁଆଡେ ତ ବୁଲିବାକୁ ଯାଇନି ଆପଣ କୁଆଡେ ଯାଇଥିଲେ?
ଓହୋ ମୁଁ ଯାଇଥିଲି ପା କାଲି ଧବଳେଶ୍ଵ
ହୁଁ। ଓହୋ ଆଜ୍ଞା ଆଜ୍ଞା ମ୍ୟାଡାାମ ମୁଁ ତ କେବେ ଯାଇନି ଥରେ ଯାଇଥିଲି କି କଣ ମୋର ଠିକ ସେ ମନେ ପଡନି ମୁଁ ଯାଇଥିଲି। ଆଉ କଣ ସବୁ ବୁଲିଲେ କେମତି ଆଜ୍ଞା ଆଜ୍ଞା ଆଜ୍ଞା ଆଉ କଣ ସ ହମ ଦେଖିରେ
ହଁ ମ୍ୟାଡ଼ାମ ଯୋଉ କଟକ ଆଠ ଗଡ ପାଖରେ ଯୋଉ ମହାନଦୀ ସେଇଠି ଅଛି ହଁ। ଆଉ ସିଏ ଯୋଉ ସେମ ଯାଇଥିଲି ଜଣେ ଯୋଉ ବୁଲାନ୍ତିନି ନେଇକି ଦେଖାନ୍ତି
ହଁ ହଁ ହଁ।
ହିଥିରେ ବୁଲେଇବ ତାଙ୍କୁ କହିଲେ ମୁଁ ପୁରା ମ୍ୟାଡ଼ାମ ଭଲସେ ବୁଝିକି ଆସିଛି ଆଉ।
ଆଜ୍ଞା ଆଜ୍ଞା ମତେ ଟିକେ କହୁନାହାନ୍ତି କଣ? ତମେ କେମତି ମୁଁ ଦୋଷ ବିଷୟରେ କିଛି ଜାଣିନି ଆଉ କେମିତି କଣ ଟିକେ ମାନେ ଠାକୁରଙ୍କ ବିଷୟରେ କି ସେ ଯୋଉ ବୁଝେଇଲେ ଆପଣଙ୍କୁ ସେମିତି ଟିକେ କଣ ବିଷୟରେ ଟିକେ କହିଲେ ହେଲେ ମୁଁ ଟିକେ ଜାଣନ୍ତି ଠାକୁରଙ୍କ ବିଷୟରେ କି ସେ ଜାଗା ବିଷୟରେ ମୁଁ ତ ସେ ବିଷୟରେ କିଛି ଭଲସେ ଜାଣିନି ଆଉ ଟିକେ କହିଲେ ମୁଁ ଟିକେ ଭଲସେ ବୁଝନ୍ତି। ବୁଝିଥିଲେ ଇଣ୍ଟଷ୍ଟ ହୁଅନ୍ତା ଯିବା ପାଇଁ କି ଘର ଲୋକଙ୍କୁ ନେଇ ଯାଇପାରନ୍ତି।
ଆଜ୍ଞା। କଣ କହିଲେ କହିଲେ?
ମୁଁ କହିଲି କି ମ୍ୟାଡ଼ାମ ଆଉ ଟିକେ ଠାକୁରଙ୍କ ବିଷୟରେ କି ସେ ଜାଗା ବିଷୟରେ ଟିକେ କହିଲେ ମୁଁ ବି ଟିକେ ଇଣ୍ଟରେଷ୍ଟ ହୁଅନ୍ତି ଯିବା ପାଇଁ ସେ ଜାଗାକୁ। ବୁଲିକି ଦେଖିବା ପାଇଁ।
ଏଇ ଧବଳେଶ୍ଵର ଯୋଉ ଧବଳର ମାନ ହେଲା ଧଳା ଆଉ ଈଶ୍ବର ମାନେ ଈଶ୍ବର ଉ ଭଗବାନ ଆଉ।
ଆଜ୍ଞା।
ଆଜ୍ଞା। ହଁ ରାଜା ଅନଙ୍କଭୀମଦେବ ଇ ଟେନ୍ଥ ଇଲେଭେନ୍ ସେନ୍ଚୁରିରେ ଏଇଟା ମନ୍ଦିର ଟା ନିର୍ମାଣ କରିଥିଲେ। ବୁଝିଲେ।
ଆଜ୍ଞା।
ଆ ଆଠଗଡ ରାଜା ନରସିଂହ ଦେବ ତାକୁ ପୁଣି ଆଉ ଟିକେ ବଡ କରିଥିଲେ ଆଉ ଛୋଟ ଥିଲା, ପୁଣି ତାଙ୍କୁ ସେଟା ବଡରେ କଲେ।
ଆଜ୍ଞା।
ଅବ ଅବସ୍ଥିତି ହେଲା ମହାନଦୀ ମଝିରେ, ଦୀପ ଉପରେ।
ହଁ ଆଛା।
ଆଗ କାଳେ ଆଗକାଲିରେ ଡଙ୍ଗା ରେ ଯାଉଥିଲେ।
ଆଜ୍ଞା।
ଏବେ ଝୁଲା ପୋଲ ସଠୁ ସସପେନସନ ବ୍ରିଜ ବି ହେଇଛି। ଝୁଲାପୋଲ ତ ମ୍ୟାଡାମ ଖରାପ ହେଇଗଲାଣି, ଆଉ ଝୁଲାପୋଲରେ ଲୋକ ଯାଇପାରୁନାହାନ୍ତି।
ହଁ।
ହଁ। ଭାଙ୍ଗି ଗଲାଣି।
ଭାଙ୍ଗି ଗଲାଣି ହଁ ମୁଁ ବି ଶୁଣିଥିଲି ଭାଙ୍ଗି ଗଲାଣି ବି।
ବ୍ରିଜ ହେଇଚି ଗୋଟେ ବ୍ରିଜ ଉପରେ ଲୋକ ସବୁ ଚାଲିକି ଯାଉଛନ୍ତି। ନଦୀ କି ଦେଖାଯାଉଛି ନଦୀ ଉପରେ ବ୍ରିଜ ଟା ହେଇଛି ନା? ହଁ ହଁ। ସେଠୁ ସେଠିକେ ସେ ବ୍ରିଜ ଉପରେ ଯାଉଛନ୍ତି ତେଣୁ ଉ ଫଟୋ ଫଟ ଉଠଉଛନ୍ତି ବଢିଆ ସୁନ୍ଦର ପରିବେଶ। ହଉ ହଁ। ତା ଭିତରେ ମ୍ୟାଡମ ଚାରି ଫୁଟ ଉଚ୍ଚାର ଗୋଟେ ଧଳା ଶିବଲିଙ୍ଗ ଅଛି। ହେଲା।
ଆଜ୍ଞା।
ହଁ ପୁରା ଦେଖିବେ ଯାଇକି କେତେବେଳେ ଗଲେ ଦେଖିବେ। ପୁରା ଚାରି ଫୁଟ ଉଚ୍ଚାର ଗୋଟେ ଶିବଲିଙ୍ଗ ଅଛି।
ଆଜ୍ଞା।
ଆଉ ସିଏ ନିଜକୁ ନିଜେ ନିଜେ ପ୍ରକଟ ହେଇଥିଲା। ମାନେ ପୁରା ଯୋଉ ମାଟି ତଳୁ ବାହାରନ୍ତି ଫୁଟେଇକି। ସେମତି, ହଁ ସବୁ ଚଉଷଠି ଟା ଯଗିନୀଙ୍କ ମନ୍ଦିର ବି ସେଠି ଅଛି। ମନ୍ଦିର ପରିସରରେ ଚଉଷଠି ଯୋଗିନୀଙ୍କ ମନ୍ଦିର ଅଛି। ସବଠୁ ମୁଖ୍ୟ ପର୍ବ ସେଠି ହଉଛି ବଡଓଷା, କାର୍ତ୍ତିକ ପୂର୍ଣ୍ଣିମା ଏହା ସବୁଠୁ ବଡ ପର୍ବ। ପାଞ୍ଚ ଦିନ ଧରି ଲକ୍ଷ ଲକ୍ଷ ଭ ହଁ ମ୍ୟାଡାମ ପୁରା ପାଞ୍ଚ ଦିନ ଧରିକିରି ବହୁତ ଲୋକ ଭ ଲକ୍ଷ ଲକ୍ଷ ଲୋକ ଆସନ୍ତି। ଗଜ ହୋଗ ହୁଏ ସବୁ ତ ଆଉ କଣ ଶିବରାତ୍ରି ବି ବହୁତ ପ୍ରସିଦ୍ଧ ସେଠି। ରାତିସାରା ପୁରା ଜାଗରଣ ଶହେ ଆଠ ଦୀପ ଜଳା ହୁଏ। ଶହ ଆଠେ ନେହେଲେ ମହାଦୀପ ବି ଉଠେ ଜାଣିଥିବେ ଶିବଙ୍କ ମନ୍ଦିର ଉପ ଉପରକୁ ମହାଦୀପ ଉଠେ। ସେଉଠୁ ଶ୍ରାବଣ ସୋମବାର ବି କରନ୍ତି ଯୋଉ ଯୋଉ ମାନଙ୍କର କଣ ଅସୁବିଧା ହେଇଚି ଥାନ୍ତି। ଶ୍ରାବଣ ମାସରେ ପ୍ରତି ସୋମବାରରେ ବହୁତ ଭିଡ ମାନେ ଏତେ ଭିଡ ଯେ ଲୋକ ସବୁ କୁଆଡୁ କୁଆଡୁ ଚାଲିକି ଆସନ୍ତି ଯୋଉ ପାଣି ଢାଳିବାକୁ ଯାଆନ୍ତିନି ଶ୍ରାବଣ ମାସରେ
ଆଜ୍ଞା।
ସବୁ ପାଣିଢାଳିକି ଆସନ୍ତି। ମହାନଦୀରୁ ପାଣି ନେଇକି ଭଗବାନ ଶିବଙ୍କ ଉପରେ ଢାଳ। ଆଉ ବେଶୀ ଟିକେ ସମୟ ସକାଳ ଛଅଟାରୁ ଆଠଟା ଭିତରେ ଗଲେ ଖୋଲା ହୁଏ ମନ୍ଦିର। ଫାଙ୍କା ଟିକେ ଥିବ ହଁ ମ୍ୟାଡ଼ମ୍ କଟକ ସେଥିରୁ ସତ କଟକରୁ ମ୍ୟାଡାମ ଆଉ ସତେଇଶ କିଲୋମିଟ ହବ ଚୌଦ୍ୱାର ଆଠଗଡ ରୋଡରେ ଯିବେ। ଧବଳେଶ୍ଵର ଛକ ଗୋଟେ ଅଛି ସେଇଠୁ ଦୋ ତିନି କିଲୋମିଟର ଆଉ। ଓହୋ ଚା ଝୁଲାପୋଲରେ ତ ଆଉ ଛାଡୁନାହାନ୍ତି ଆପଣ ସେ ବ୍ରିଜରେ ଯିବେ ଦେଖିବେ। ଝୁଲା ପୋଲ ବି ସେ ହଁ ଝୁଲା ପୋଲ ବି ସେଇଠି ଦେଖାଯାଉଛି।
ଆଜ୍ଞା।
ବେଷ୍ଟ ଟାଇମ୍ ହେଉଛି ଅକ୍ଟୋବରରୁ ମାର୍ଚ୍ଚ ମାସ ଭିତରେ ଯିବେ ବର୍ଷା ଦିନେ ନଦୀର ପାଣି ବଡ଼ ଥାଏ। କେବେ କେବେ ବିଚ ବନ୍ଦ ରହେ ଯୋଉ ବର୍ଷା ଦିନଟା। ପାଣି ବହୁତ ଥାଏ ନା ଯୋଉ ଝୁଲା ପୋଲ ଆଗରୁ ବ୍ରିଜ ଟା ବନ୍ଦ ରହୁଥିଲା। ଏବେ ତ ହେଇଗଲାଣି ଇଏ ଆପଣ ଯିବେ ଆରାମ ସେ ସେ ଝୁଲାପୋଲରେ ଯିବାକୁ ପଡିବନି ହଁ ଆଉ ସେଠୁ ରହସ୍ୟ ବି ଅଛି ଭକ୍ତମାନେ ବିଶ୍ୱାସ କରନ୍ତି କି ଧବଳେଶ୍ୱରଙ୍କୁ ମାନଚିକ କଲେ ସେ ଇଚ୍ଛା ପୁରା ହୁଏ। ଯାହା ମାନସିକ କରିବେ ଆପଣ ସେ ଇଚ୍ଛା ପୂରଣ ନିଶ୍ଚିନ୍ତ ହବ। ଖାସ କରି ନୂଆ ଚାକିରି ବିବାହ ସନ୍ତାନ ଏଇସବୁ ମାନେ ଇଏ ପାଇଁକା ଲୋକ ସବୁ ବହୁତ ଦୂରରୁ ଆସନ୍ତି ମାନସିକ କରନ୍ତି। ଆଉ ବହୁତ ସଫଳ ବି ହେଇଛନ୍ତି। ହଁ ମ୍ୟାଡ଼ମ ଆଉ ଧବଳେଶ୍ୱର ମନ୍ଦିର କେବଳ ପୂଜା ସ୍ଥଳ ନୁହେଁ। ଏଇଟା ମହାନଦୀର ଖୋଲ କୋହଳରେ ଥିବା ପ୍ରକୃତି ପୁରା ବହୁତ ସୁନ୍ଦର ବନ ଆପଣ ଯାଆନ୍ତୁ ଥରେ ଦେଖିବେ। ବେ ବଢିଆ ସୁନ୍ଦର ହେଇଛି ଦେଖିବେ ଆପଣ ଆସିବେ ମତେ ନିଜେ କହିବେ କି ନାଇଁ ବଢ଼ିଆ ସୁନ୍ଦର ମାନେ
ଆଛା ଆପଣ ଏକା ଯାଇଥିଲେ ନା ଏକା ଯାଇଥିଲେ ନା ଘରେ ଲୋକ କିଏ ଯାଇଥିଲେ?
ନାଇଁ ଫ୍ୟାମିଲି ସବୁ ଯାଇଥିଲୁ ଆଉ ଘର ଲୋକ ସମସ୍ତେ ଯାଇଥିଲୁ ମିଶିକ। ଆମେ ସବୁ ଫ୍ୟାମିଲି ଯାଉ ବୋଲିିବା ପାଇଁ ବହୁତ ହଁ ଆପଣ ଥରେ ଚାଲନ୍ତୁ ଯିବ ସବୁ ବୁଲିବାକୁ ଆମ ସହିତ।
ଆଜ୍ଞା ମ୍ୟାଡାମ ଥରେ ଯିବା ବୁଲିକି ଦେଖିକି ଆସିବା।
ଚାଲନ୍ତୁ ବୁଲିକି ଆସିବା ଟିକେ ଆଉ। ଆଉ ଆଜି ମ୍ୟାଡାମ କଣ ରୋଷେଇ ଲଞ୍ଚ ରେ ହଉଛି?
ଏଚମ୍ପି ଆଜ୍ଞା।
ଆଉ ଘରୁ କଣ ରୋଷେଇ କରିଥିଲେ?
ଚମ୍ପି ଆଜ୍ଞା। କେତୋ ବେଳେ ଟିକେ କେତେବେଳେ ଟିକେ ଗଲେ ଆପଣଙ୍କ ସହିତ କଥା କଥା ହେବି ଆପଣ କହିବେ ଟିକେ କୋଉ ବାଟ। ରେ କଣ ଯିବାକୁ ପଡିବ କଣ ପଡିବ। କହିଲେ ମୁଁ ଟିକେ ସେଇ ବାଟରେ ଗଲେ ଟିକେ ଭଲସେ ବୁଲିକି ଟିକେ ଦେଖି ଆସି ପାରିବି ଆଉ।
ହଁ ହଁ ଆପଣ ଆସି ବେ ଯିବୁ ଆଉ। ସିଧା ତମ ଯୋଉ କଟକ ରୁ ପୁରା କଟକ ମେନେ ରୋଡ ପଡିଚି ବଜାର କୁ। କଟକ ସହର ରୁ ସେଇଠୁ ସତେଇଶ କିଲୋମିଟର ହବ ଚଉଦ୍ୱ ରୁ ଆଠ୍ ଆଠଗଡ଼ ରୋଡରେ ରେ ଗଲେ ସେଇଠୁ ଗୋଟେ ଧବଳେଶ୍ଵର ଛକ ଅଛି।
ଆଜ୍ଞା।
ହଁ ସେଇଠୁ ସେଉଠୁ ତିନି କିଲୋ ମି ହବ ଗାଡି ଯଦି ନେଇକି ଯିବୁ ସେଇଠି ଗାଡି ପାର୍କିଂ ଙ୍ଗି କରିବାକୁ ଵି ଅଛି।
ଆଜ୍ଞା। ହରେ ମୋର।
ହୁଁ
ଆଚ୍ଛା ଆଛା ତ ଆପଣ ଗଲେ ତାପରେ ସେ ଟିକେ ଖିଆପିଆ କରି ବୁଲିବାଲିକି ଆସିଲେ।
ହଁ ଖାଇବାକୁ ବି ଅଛି ତାର ଯୋଉ ଖରା ବେଳଟା ଯୋଉ। ପ୍ରସାଦ ଦଆ ହୁଏ। ହୁଁ ପ୍ରସାଦ ଦେଲେ ଆଉ ହଁ। ବହୁତୁ ଆପଣ ଯିବେ ବୁଲିବେ ଭୋଗରାଗ କରିବେ ନଡିଆ ଆଛି ନେଇକି ଯିବେ ବାଡେଇକି ଆଣିବେ।
ହଁ ସାରିଲେ ଆଜ୍ଞା।
ହଁ ଆଉ ଅଡେଇ କିମିତି ସୁନ୍ଦର ପ୍ରସାଦ ଦିଅନ୍ତି। ଖିରି ଟା ଯୋଉ ହୁଏ ପୁରା ପୁରା ଟେଷ୍ଟି ଖିରି ଟା।
ଦିଲ୍ଲୀ ବ୍ରାଞ୍ଚ।
ଖିରିଟା ମଡାମ୍ ଆମେ ଖାଇଲୁ ପୁରା ଟେଷ୍ଟି ହେଇଥିଲା।
ସେଟା ଗରମ ନଗର।
ଶିତଦିନରେ ତାର ପୁଅଟେ ହେଇଥିଲା ପୁଣି ଵଢା ଅଛି। ତମାନେ ଭଲ ସିଷ୍ଟମ ହେଇଚି ହେଟି ନୁହେଁ କି।
ହଉ ହଉ ହଉ ବଢିଆ ସୁନ୍ଦର ମଧ୍ୟ। ବୋହତୁ ଗାଈ ବା ଛୁରୀ ଛୋଟ ଛୋଟ ଯୋଉ ବୁଲୁଥୁବେ ଦେଖିବେ। ସେ ଯୋଉ ଗାଈ ମାନେ ସେ ବୁଲନ୍ତି ସେଠି। ଆଉ। ସେଇଠି ନଈ କୂଳ ଟା ବି ପାଖରେ ନଈ କୂଳକୁ ବି ଯିବେ ଫଟ ଫଟ ଉଠେଇବେ। ନଈ ଫୂଳ ଟା ସେପଟେ ବାଟ ଅଛି ଯିବେ ଆଉ ସେପଟେ ଗଲେ ଗୋଟେ ଯ ଜଗନ୍ନାଥ ମନ୍ଦିର ବି ଅଛି। ଯିବେ ଯେଦି ସେ ତାରି ପାଖେରେ ବୁଲିକି ଆସିବେ। ସେଇଠି ପାଖେରେ ଗୋଟେ କିଲୋମିଟର ହବ।
ଆଜ୍ଞା।
ବୁଲା ବୁଲି କରିକି ଆସିବେ ଆଉ ବଢିଆ ଜାଗା।
ହଁ ଆଚ୍ଛା।
ହଁ। ହଁ ଖାଇ ପିକି ଖାଇବାରେ ବି କିଛି ଅସୁବିଧା ନାହିଁ ସାଙ୍ଗେ ସାଙ୍ଗେ ଗଲେ ସେ ବି ପ୍ରସାଦ ଯଦି କହିବେ ଆମେ ଖାଇବୁ ଯେତେ ଜଣ ସେ ସମସ୍ତଙ୍କୁ ଦେବେ।
ଆଜ୍ଞା। ଆଜ୍ଞା।
କିଏ କିଏ ଯିବେ ସୁନ ଏକୁଟିଆ ଯାଆନ୍ତି ବୁଲିବା ପାଇଁ ନା
ନାଇଁ ଦେଖିକି କହିବି କେତେବେଳେ ଗଲେ ଆପଣଙ୍କୁ କହିବି ଗଲେ ଟିକେ ସାର
କହିଲେ ମୁଁ ବାଟ ବତେଇି ଦେବି ଆପଣଙ୍କୁ ଆଉ।
ଆଜ୍ଞା।
ହଁ ଏକୁଟିଆ ଗଲେ ବି ହବ କିନ୍ତୁ ଫାମିଲି ସହିତ ଗଲେ ବେଶୀ ଟିକେ ଭଲ ଲାଗିବ। ବୁଲିଆକୁ ଭଲ ଲାଗିବ ଏକୁଟିଆ ବୁଲିଲେ କଣ ଭଲ ଲାଗେ?
ନା ଆଜ୍ଞା।
ସାନ ଭଉଣୀ ଫଉଣୀ ବି ଥିବେ ଯଦି ଭାଇ ଥିବେ ବି ଯିବ ଆଉ।
ଆଜ୍ଞା।
ହଁ ମ୍ୟାଡାମ ଆଉ କଣ ଦେହ ପା ତ ଠିକ ଠାକ ଅଛି ସବୁ।
ଆଜ୍ଞା ଆଜ୍ଞା।
ହଉ ମ୍ୟାଡାାମ ରଖୁଚି ଆଉ ଯାଉଚି
ଆଜ୍ଞା ଆଜ୍ଞା ଆଜ୍ଞା କେତେବେଳେ ଟିକେ ଦେଖିକି ଫୋନ କରିବେ କଥା ହବା ଆଉ ଆଜ୍ଞା। ଆ ରଖୁଚି ମ୍ୟାଡାମ ଆଜ୍ଞା ନମସ୍